ହ୍ୟାଲୋ। ହଁ ଭାଇ ଗୁଡୁ ମୋର୍ନିଂ ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ କ କରୁଛନ୍ତି? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଭାଇ ସୁବିଲା। କଟି ଯାଉଛି ଭଏସେ। ନେଟୱାର୍କ ପ୍ରୋବ୍ଲେ ବର୍ଷା ହଉଛି ତ ଦିନ ଯାକ ଆଉ।
ହଁ ହଁ।
ଆଜ୍ଞା ଭାଇ ଆଜ୍ଞା ଟିକେ ଥାଇରେଡ଼େ ବାହାରି ପଡ଼ିଛି। ଆଉ ଟିକେ ଝଡ଼ିଯାଇଛି ଆଉ ନବେ କିଲୋ ରୁ ଝଡ଼େଇ ଦେଲା ଘର କାମଟା ହଉଥିଲା। ଝଡ଼ିଗଲି ଟିକେ ଆଉ। ପଞ୍ଚାବନ କିଲୋ କୁ ପଳେଇଲି ଆଉ।
ଭାଇ ଥାଇରଡ଼୍ ଭାଇ ସମସ୍ୟା ବହୁତୁ ପ୍ରୋବ୍ଲେମ୍ ଭାଇ ସେଟା ଦେହକୁ।
କ କରିବା ଭାଇ। ଆଉ ବାହାରି ପଡିଲା ହଠାତ୍ ବାହାରି ପଡିଲା ଜାଣି ପାରିଲିନି ଆଉ କିଛି ଦେହରେ ନାହିଁ ଭଗବାନଙ୍କ ଦୟାରୁ ସେଇ ଗୋଟେ। ଗୋଟେ ଜିନିଷ ବାହାରି ପଡିଲା ଆଉ।
ଆଉ କଣ କରିବା ଥାଇରଡ଼। ଏଲେ ଡକ୍ଟରଙ୍କର କଣ ଟିଟିମେଣ୍ଟେ ହେଉଛନ୍ତି କି?
ହଁ ଭାଇ ତିନି ମାସକୁ ତିନି ମାସ ବ୍ଲଡ ଟେଷ୍ଟ କରୁଛି ଏପଟେ। ନିୟୁ ମାର୍କା ଜଲମ ପଏଣ୍ଟେ ଫାଇପି ଗୋଟେ ଦେଇଛନ୍ତି ମେଡିସିନି ଟେଡେଲି ଖାଇବାକୁ କହିଛନ୍ତି ସେଇଟା ଆଉ। ସବୁଦିନି ସକାଳୁ ଫାଷ୍ଟ ଫରେ ଗୋଟେ ଆଉ।
ଭାଇ ଥାଇରଏଡ କମିଗଲେ କଣ ସମସ୍ୟା ହୋଇଥାଏ ଦେହରେ କଣ ସିମ
ଆଇଦର ଦେଖନ୍ତୁ ଥାଇରଏଡ ର ଦିଟା ଅଛି ଦି ପ୍ରକାର ଥାଇରଏଡ ଗୋଟେ ହେଲା ହାଇପୋ ଥାଇରଏଡ ଗୋ ଗୋଟେ ହେଲା ହାଇପୋ ଥାଇରଏଡ଼ ଠିକ ଅଛି ଦିଟା ହାଇପୋ ଥାଇରଡରେ ଆପଣ ପତଳା ହେବେ ଆଉ ହାଇପର ଥାଇରଏଡ ରେ ଆପଣ ମୋଟ ମୋଟା କରିଦବ ସେ ଆଇଦର ପ ପତଳା କରିବ ମୋଟା କରିବ କଣ ପାଇଁ ବଡିରୁ ଇଏ କଣ ପାଇଁ ନା ଆୟୋଡିନ ଅଭାବ ହେଇଯାଏ। ଆଉ ବେସିକାଲି ଆୟୋଡିନ ଅଭାବରୁ ଥାଇରଏଡ ଟା ହେଇଯାଏ ତ ସି ଜେ ଯେତେବେଳେ ଇମ୍ବାଲାନ୍ସ ହେଲା ଆଉ ଥାଇରଏଡ ଟାକୁ ଓଡିଆରେ ଓଡ଼ିଆରେ ଗଳ ଗଣ୍ଡ କହନ୍ତି। ବେକରେ ଯୋଉ ଗ୍ଲାଣ୍ଡ ଟା ନାହିଁ କି ସେଇଟାକୁ ଥାଇରଏଡ ଗ୍ଲାଣ୍ଡ କହନ୍ତି। ତ ସିଏ ଯେତେବେଳେ ଇମ୍ବାଲାନ୍ସ ହବ ବଡି ରେ ହର୍ମୋନ ବହୁତ କିଛି ଇମ୍ବାଲାନ୍ସ ହେଇଯାଏ ତା ଦ୍ଵାରା ବଡି ଆଇଦର ମୋଟା କରେ ବେସିକାଲି ଲେଡିଜ ମାନଙ୍କର ହାଇପ ହାଇପୋ ଥାଇରଏଡ଼ ମୋଟା ହୁଅନ୍ତି ସେମାନେ ଆଉ ଜେଣ୍ଟସ ମାନଙ୍କର ଦିଟା ଆଗ ବାହାରେ କିଏ ମୋଟା ହୁଅନ୍ତି କିଏ ପତଳା। ନହେଲେ ଅଲମୋଷ୍ଟ ଲେଡିଜ ମାନଙ୍କ ଦେହରେ ପ୍ରେଗନେନ୍ସି ପରେ ଥାଇରଏଡ ଟିକେ ଆସେ ମାନେ ଏପିସେନସି ବାହାରେ ନା ୟାର ଆୟୋଡିନ ର ତ ହେଇଥିପାଇଁ ତାଙ୍କ ତାଙ୍କ ଦେହରେ ହୁଏ ଜେଣ୍ଟସ୍ ମାନଙ୍କ ଦେହରେ କେତେ କାହା ଦେହରେ କଣ ଅଛି ବାହାରି ପଡେ ଆଉ ଲୁଣ ଅଭାବରୁ ଆୟୋଡିନ ଆଉ ଆମେତ ଖାଉଚୁ ସବୁ। କିନ୍ତୁ କଣ କୋଉଠି ଡେଫିସିଏନ୍ସି କମ ହଉଛି ବାହାରି ପଡ଼ିଲା ଏବେ ମେଡିସିନ ଖାଇକି ଠିକ୍ ଅଛି ଟିକେ। ହୁଁ।
ଭାଇ ଆପଣ କଣ ମେଡ଼ିକାଲ କଣ ପ୍ରିପେୟାର୍ ହେଉଛନ୍ତି କି ନା ନେଟ୍ ଫ୍ରି କଣ କ୍ରାକ୍ କରୁଛନ୍ତି।
ନାଇଁ ନାଇଁ ଭାଇ ମୁଁ ଦଉଥିଲି ଓ ଏସ୍ ଏ ର ଆରଆଇ ଅମିନ ବାହାରି ଥିଲା ଯୋଉଟା ସେଇଟା ଦେଇ ଥିଲି ଆଉ କିଛି ଦେଇନି।
ହଉ ଭାଇ ତାହେଲେ ଆଣ କଣ ଚାଲିଛି ଏବେ ରିସେଣ୍ଟ ପଢ଼ାପଢ଼ି କଣ ଚାଲିଛି ଆପଣଙ୍କର?
ନାଇଁ ନାଇଁ ପଢ଼ ପଢୁନି ଭାଇ ମୁଁ ଜବ କରିଥିଲି ଆକଚୁଆଲି ମୋ ଫିଲ୍ଡ ହିଁ ଅଲଗା। ମୁଁ ଏରୋନେଟିକାଲ ଇଞ୍ଜିନିୟରିଂ କରିକି ଜବ୍ ବି କରୁଥିଲି ମୁଁ ଗୋଟେ ପୁଅ ଆଜ୍ଞା ଆଜ୍ଞା ଭାଇ କଣ କହିଲେ ସରି।
ଆରେ କେଉଁ ଜାଗାରେ ଭାଇ ତୁମେ କରୁଛ ଜବ୍।
ଏବେ ଅଛି ଢେଙ୍କାନାଳ ରେ ମୋ ଘର ଏଇଠି ମୋ ଘର ପାଖରେ ଗୋଟେ ଅଲଗା ଫିଲ୍ଡ ରେ ଅଛି। ଆ ଏନେ ଏଚ ଆଇ ଢେଙ୍କାନାଳ।
ଅ ଭାଇ ତାହେଲେ ବହୁତ ବଢିଆ ଭାଇ ଆଉ ଭାଇ ଆମର ତ ଭାଇ ଆମେ ବି ବିଟେକ୍ ଗ୍ରାଜୁଏଟ୍ ପିଲା ଆମର ବି ଏବେ ଫୋର୍ଥ ଇୟର ରିସେଣ୍ଟଲି ଚାଲେ କମ୍ପ୍ୟୁଟର ସାଇନ୍ସ ଭାଇ କମ୍ପ୍ୟୁଟର କମ୍ପ୍ୟୁଟର ସାଇନ୍ସ। ଭାଇ ଆମର ବି ହଁ ଭାଇ ଏବେ ତ ଜଷ୍ଟ ତିନ ଚାର ଦିନ ହେଲା ଭାଇ ଇଣ୍ର୍ନସିପ କୋର୍ସରେ ଆସୁଛି ଭାଇ।
ଆଛା ସିଟି ଡିସି ହଁ ହଁ ହଁ ସିଟି ଡିସି ଠିକ ଠିକ ଅଛି କିଛି କିଛି ନାଇଁ ବହୁତ ପୋଷ୍ଟ ବି ଏବେ ଏଇ ମାସରେ ବାହାରିବାର ଅଛି ଗଭର୍ଣ୍ଣମେଣ୍ଟ ତରଫରୁ ଦେଖିବ ବହୁତ ଗୁଡେ ବାହାରୁଛି ମୁଁ ଭାଇ ମୁଁ କଣ କହୁଥିଲ ତମକୁ ହଁ ଏରୋଟିକାଲ ଇଞ୍ଜିନିୟରିଂ କରିକି ଭାଇ ମୁଁ ଦି ହଜାର ପନ୍ଦରରେ ଚଉ ପନ୍ଦରରେ ଜବ କରିଥିଲି ମାନେ ସତରଯାକେ ଜବ କଲି ମୋ ମା ର ବାପା ମାଆଙ୍କ ଗୋଟେ ପୁଅ। ତ ଯାଇଥିଲେ ସେମାନେ ମୁଁ ଦିଲ୍ଲୀରେ ଥିଲାବେଳେ ଲାଷ୍ଟ ଟାଇମ ଯେତେବେଳେ ଜବ୍ ଛାଡି ଦିଲ୍ଲୀରେ ଥିଲି ଚାକିରି କରୁଥିଲି ଏୟାର ଇଣ୍ଡିଆରେ। ସେଇଠି ବାବାମାମା ଘରିକା କହିଲେ ଆମେ ବୁଲିଯିବୁ କୁଆଡେ ମଥୁରା ଆଗ୍ରା ବୃନ୍ଦାବନ ଏରା ସବୁ। ସବୁ ଆମେ ଦେଖିବୁ ମାନେ ଦିଲ୍ଲୀର ଯୋଉ ଅଛି ଅକ୍ଷରଧାମ ଏଇଡା ଦେଖିବୁ ବୋଲି। ତ ମୁଁ ମନାକ କଲି ଏମିତିଆ ବର୍ଷା ଦିନ ଥାଏ ମନା କଲି ମୋ ଦେହଟା ଟିକେ ହେତେବେଳେ ଟାଇଫଏଡ଼ ମତେ ହେଇଯାଇଥିଲା ଜବ ଚାଲିଥାଏ ସବୁ ବୋଧେ ମୋର ଟାଇଫଏଡ ହେଇଯାଇଥିଲା ଦେହ ଟିକେ ଭଲ ନଥିଲା ମମି ଦେଖିଦେଲା ଆସିଲା ତ ବୁଲି ଦେଖ ଦେଖିଦେଲା କାନ୍ଦିଲା ତ ଖାଲି ଆଉ ଯାହା କରୁଛୁ କର ଓଡିଶାରେ କରିବୁ ଏଇଠି କିଛି ହେରା ପଇସା ହଁ ହବ ଲାଭ ନାହିଁ ଇଏ ନାଇଁ ଘର ପାଖରେ କରିବୁ ଏମିତି ହେଇକି ପଳେଇ ତ ଆସିଲା ମୋ ସାଙ୍ଗରେ ଗୋଟେ କଟକର କଲିଙ୍ଗ ଜଣେ ଥିଲା କୁଲୁ ବୋଲି ସେି ବି ବହୁ ବୁଝେଇଲା ମାକୁ ଯେ ଆଣ୍ଟି ଏମିତି ନାହିଁ ସବୁଥିରେ ହୁଏ ଦେହ ଖରା ଆଉ ହବନି ପତଳା ହେଇଯାଇଛି ପୁଣି ହେଇଯିବନି ଠିକ ଆଉ ଠିକ ବୁଝିଲା ସବୁ ହେଲା ଘରକୁ ଯେମିତି ଆସିଲା କାନ୍ଦିଲା ରୁଷିଲା ଖାଲି ଖାଇଲାନି ନାଇଁ ତୁ ଆସେ ଏଠି କିଛି ରହିବା ଦରକାର ନାହିଁ ତୁ ଯାହା କରୁଛୁ କର ଏଇ ଓଡିଶା ଭିତରେ ରହିକି କର ଏମିତି ହେଲା ଆସିକି ଛାଡି ଦେଇକି ଏଇଠୁ ଆସିଲି ଭାଇ ଆଉ ଦିଇ ହଜାର ସତର ପାଖାପାଖି ଛାଡିଲି ଆସିକି ଏଇଠି ଗଭର୍ଣ୍ଣମେଣ୍ଟ ଆଭିଏସ ଟ୍ରେନିଂ ଏକାଡେମୀ ଅଛି ଭୁବନେଶ୍ୱରରେ ଗତିରେ ଜବ୍ ଗଟେ ପାଇଲି ଛଅ ମାସ ସାତ ମାସ ଭଳିଆ ସେଠି ରହିଲି କିନ୍ତୁ ଏତେ ପଲିଟିକ୍ସ ଭାଇ ଛୋଟ ଅର୍ଗାନାଇଜେସନ କିନ୍ତୁ ଏତେ ପଲିଟିକ୍ସ ରେ ସେଠି କାମ କରିହବନି ଛାଡି ଦେଇକି ଛାଡିଦେଲି ଭାଇ ତା ଏମିତି ଅଛି ପରେ ଅଲଗା ଫେଦରେ ଆଉ
ପଲିଟିକ୍ସ ତ କମନ ହେଇଗଲାଣିି ଭାଇ ତମେ ଜୋଉ ପ୍ଲାଟଫର୍ମକୁ ଯାଅ ଭାଇ ପଲିଟ୍ସ ନିହାତି
ମାନେ ଯଦି ତିରିଶ ଜଣ ଷ୍ଟାଫ ଅଛନ୍ତି ତା ଭିତରେ ଯଦି ସମ ତମ ମାଇଣ୍ଡିକୁ ମେଣ୍ଟନ କରିକି ଚାଲିପାରିବ ସେଇଥିରେ ବହୁତ ବଢିଆସେ ଆଇଦର କମ୍ପାନୀର ଗ୍ରୋଥ ବି ହବ ତମର ବି ଗ୍ରୋଥବ ଆଉ ୱାନ୍ସ ପଲିଟିକ୍ସ କଲା ମାନେ ନା କମ୍ପାନୀର ଗ୍ରୋଥ ହବ ନା ତମର ପର୍ସନାଲି ଗ୍ରୋଥ
ମାନେ ମାନେ ଯାହା ପାଖରେ ହିଁ ଯେଉଁ ପିଲା ପାଖରେ ହିଁ ଭଲ ଫେଲସ ଖେଳିଥିବ ତାକୁ ହିଁ ମୌକା ମିଳୁଥିବ ଆଉ ଯୋଉ ପିଲା ସବୁ କିଛି ଜାଣିଥିବ ଟ୍ୟାଲେଣ୍ଟ ଥିବ ମାତ୍ର ତାକୁ କିଛି ମୌକା ମାନେ ଗୋଟେ ସୁଯୋଗ ବି ମିଳୁନଥିବ
ହଁ ବା ଭାଇ କଣ କରିବା କଳି ଯୁଗ ପରା ପାପକୁ ଆଗ ଚାନ୍ସ ମିଳିବ
ହଁ ହଉ ଭାଇ ଭାଇ ଆପଣ ତ ଇଞ୍ଜିନିୟରିଂରେ ଭାଇ ଜବ୍ କଲେନି ଭାଇ ଆମେ ତ କମ୍ପ୍ୟୁଟର ସାଇନ୍ସ ଭାଇ ମୁଁ ଆପଣଙ୍କୁ କିଛି ପଚାର ଥାନ୍ତି ଭାଇ କମ୍ପ୍ୟୁଟର ସାଇନ୍ସରେ ଭାଇ କମ୍ପିଟିସନ୍ ଭାଇ ମାର୍କେଟ୍ ହାଇଲା
ହଁ ହଁ ବହୁତ ହାଇ
ତାହେଲେ ଭାଇ ଏବେ ତ ଆମର ଫୋର୍ଥ ଇୟର ରିସେଣ୍ଟଲି ଚାଲିଛି
ଆଜ୍ଞା
ଆଉ ଆମେ ସମର୍ ଇଣ୍ଟର୍ନସିପ୍ ତ ସରିଗଲଣି ହେଲେ ସମ୍ମାନ ଇଣ୍ଟରେସ ତ ଆସିପାରିଲୁ ନାହିଁ ଏବେ ଆଧରେ ସାଙ୍ଗସାଥି କିଛି ମିଶିକରି ଇଣ୍ଟରସିପ କରିବାକୁ ସିଟି ଡିସି କୁ ଆସିଛୁ
ଦେଖନ୍ତୁ ଆପଣ ମୁଁ କହ ସିଏସ୍ ପରେ ମୋର ବି ମାନେ ମୋର ସାଙ୍ଗମାନେ ମୋ ବ୍ୟାଚ୍ମେଟ ବି ଅଛନ୍ତି ବହୁତ କିଛି ବାଙ୍ଗାଲୋର ରେ ଅଛନ୍ତି ଯାହା ଭହାରେ ଟେଷ୍ଟିଂ ରେ ବି ଅଛନ୍ତି କେତେ ଜଣ ତ ବହୁତ ଚାକିରି କରିଛନ୍ତି ସେମାନେ ମୋ ହିସାବରେ ବୋଧେ ସିଟି ଡିସି ମାନେ ତମେ ଆଇନ ଫିଚର କୋଉଟା କୋଉ ଲାଇନ୍ କୁ ତମେ ଚୁଜ କରିଛ ସେଇଥିପାଇଁ ସିଟି ଡିସି ଟା କରୁଛ ତମେ ତା ସିଏସ ପରେ ତମେ ଯଦି ମାନେ କହ କି ଟାଇପ କୋର୍ସ ରହୁଛି ନା ତମେ ବି ଜାଣିଥିବ ତାପରେ ପରେ ଯୋଉ ଲାଇନକୁୁ ତମେ ଯିବାକୁ ଚାହିଁବ ତମେ ସେଇ କୋର୍ସ ଟାକୁ କରିକି ଯାଇପାରିବ ଯଦି ସିଟି ଡିସି କିଛି ଖରାପ ନୁହଁ ଭାଇ ଭଲ ରେ ଭଲ କୋର୍ସ ଅଛି ବହୁତ ବଢିଆ ଜାଗା ଏଟା ଯଦି ଭଲ ସେ କରିପାରିବେ ଭାଇ ବହୁତ ବଢିଆ। ଲାଇଫ ସିକ୍ୟର ହେଇଯିବ
ହଁ ଭାଇ ସେମିତି ଆଉ ତ ଭାଇ ଇଣ୍ଟନ ମାନେ ଗୋଟେ ଜବ ବି ଗୋଟେ ଇଣ୍ଟରଭ୍ୟୁରେ ବସିବା ପାଇଁ ହେଲେ ମାନେ ମିନିମମ୍ କେ ତଟି ଇଣ୍ଟର୍ଣ୍ନସିପ୍ ସାର୍ଟିଫିକେଟ୍ ଭାଇ ଆବଶ୍ୟକ।
ହଁ ଭାଇ, ଏକ୍ଜାକ୍ଟଲି ତ କହିପାରିବିନି। ଦେଖ ମୋର ହଉଛି ଏଟା ହଉଛି ଡିଜି ସି ଅଣ୍ଡରରେ, ମୁଁ ଯୋଉ କୋର୍ସ କରୁ ଏଟା ହଉଛି ଡିଜିସି ଅଣ୍ଡରରେ, ବିଟେକ ଅଣ୍ଡରରେ ନୁହେଁ। ଏ ଯୋ ବିପିଉଟି ଅଣ୍ଡରରେ ନୁହେଁ ଠିକ୍ ନା। ହେଲା ଡାଇକ୍ଟର ଜେନେଫ ସିଭିଲାଇଜେସନ୍। ତ ଆମର ଏହାର କୋର୍ସ ପୁରା ଅଲଗା। ସିଭି ରମଣ କେବଳ ଗୋ ଗୋଟେ ଅଛି ଇଞ୍ଜିୟରିଂ ଅଛି ସିଭି ରମଣ। ଆମ ଭୁବନେଶ୍ୱରରେ। ଆଉ କୋଉଠି ନାହିଁ, ସେଇଟା ତାର ଅଣ୍ଡରରେ ଯାଉଛି, ତ ତାଙ୍କର କୋର୍ସ ଟିକେ ଅଲଗା। ତ ସେଇଥିପାଇଁ ଏପଟ ବିପିଉଟିର ଆଉ ତାର ଟିକେ ମେଳକ ଖାଇବନି ଆମର ସେଇ ମିଷ୍ଟର ଅଲଗା। ଆମର ଇଏ ଅଲଗା ହଉଛି। ତ ସେଇଥିପାଇଁ ମୁଁ ଏକ୍ଜାକ୍ଟଲି ତମକୁ ଆନ୍ସର ଟା ଦେଇପାରିବିନି।
ହଁ ଭାଇ, ତାହେଲେ ଭାଇ ଆପଣ ଏବେ ରିସେଣ୍ଟଲି କଣ ଜବ୍ କରୁଛନ୍ତି?
ଏନ୍ଏଚ ଆଇ ରେ ଅଛି ଭାଇ ଷ୍ଟେନୋକମ୍ କମ୍ପ୍ୟୁଟର ଅପରେଟର। ଆମ ଯଦି ଆପଣ କୋଉଠି ଆପଣ ଭାଇ କୋଉଠୁ କହୁଛନ୍ତି?
ମୁଁ ଭାଇ ଗଞ୍ଜାମ ଡିଷ୍ଟ୍ରିକ୍ଟ ବ୍ରହ୍ମପୁର ସହରରୁ କହୁଛି ଭାଇ।
ହଁ, ବହୁତ ଦୂର ଆମର ସୌରଭ ଗୋଟେ ସାଙ୍ଗଟେ ଅଛି ସେଇଠି।
ହଁ ଭାଇ, ଆପଣଙ୍କର ଆପଣଙ୍କର କେଉଁ ଜାଗା କେଉଁ ଡିଷ୍ଟ୍ରିକ୍ଟ?
ଢେଙ୍କାନାଳ ଭାଇ। କେବେ ବୁଲି ଆସିଛ ଢେଙ୍କାନାଳ? ଆମର କପିଳାସ ବହୁତ ବଢିଆ ଜାଗା।
ଭାଇ ଆପଣଙ୍କର ଜାଗାରେ କଣ କେଉଁ କେଉଁ ଜାଗା ପ୍ରସିଦ୍ଧ? ମାନେ ମନ୍ଦିର ହେଉ କି କହୁନି କି ପିକ୍ନିକ୍ ପ୍ଲେସ୍ ହଉ କଣ ଜାଗା ଭାଇ ପ୍ରସିଦ୍ଧ?
ସବୁଠୁ ଫେମସ ହେଲା ଆମର କପିଳାସ, ମହାଦେବଙ୍କ ମନ୍ଦିର, ତାପରେ ଅଛି ଜୋରନ୍ଦା ହଉଛି ଶୂନ୍ୟ ମନ୍ଦିର ଜୋରନ୍ଦା।
ହଁ, ହଁ ଭାଇ, ଜାଣିଛି ଯୋଉ ସେଇଟା କଣ ଅଲିକ ମହିମା ମାନେ କଣ? ଅଲେଖ ମହି ମାନେ କଣ ହଁ?
ଆଉ ହେଉଛି ସପ୍ତ ଶଯ୍ୟା ରାମସୀତାଙ୍କ ଲକ୍ଷ୍ମ ଲକ୍ଷ୍ମଣଙ୍କ ମନ୍ଦିର।
ସପ୍ତ ଶଯ୍ୟା ମାନେ ଯୋଉ ଗୋଟେ ବଡ ପାହାଡଟି ଭ ଭାଇ।
ଆଜ୍ଞା। ହଁ, ସପ୍ତଶଯ୍ୟା ଏଇଥିପାଇଁ ଭାଇ ଆଜ୍ଞା କୁହନ୍ତୁ।
ସାତଟା ପାହାଡ଼ ମିଶିକି ନା?
ହଁ, ହଁ, ଠିକ୍ ସାତଟା ପାହାଡ ସେ ଜାଗାରେ ଏକାଠି ହେଇକି ମିଶିଛନ୍ତି। ସେଇଠି ଯେତେବେଳେ ପାଣ୍ଡବ ମାନେ ମାନେ ତାଙ୍କର ସେ ଭ୍ରମଣ ଯେତେବେଳେ କରୁଥିଲେ ଚଉଦ ବର୍ଷ ରହିଥିଲେ ଯେତେବେଳେ। ସେଇପଟେ ଦେଇକି ଯାଇଛନ୍ତି ସେଇ ସେମାନେ ହିଁ ତାଙ୍କୁ ପ୍ରତିଷ୍ଠା କରିଛନ୍ତି। ପୂଜା କରିବା ପାଇଁ ମାନେ ଆମେ ତ ଆଉ ଛୋଟ ବେଳୁ ଆଉ ଦେଖିନୁ ଯେ ଯାହା ହଉ ଇତିହାସ ପଢିକି ଜାଣିଛୁ। ଆମେ ସେମିତି ପଶ୍ଚିମେଶ୍ର ଗୋଟେ ମନ୍ଦିର ଅଛି ଶିବଙ୍କର। ବ୍ରାହ୍ମଣୀ ନଦୀ ଆମର ତ ଏପଟେ ଯାଉଛି। ଆଉ ଗୋଟେ ଏବେ ୱାଟର ପାର୍କ ଗୋଟେ ଖୋଲିଛି ନୁଆଁ ଆମର ସେଇ ସପ୍ତ ଶଯ୍ୟା ପାଖରେ। ଭଲ ୱାଟର ପାର୍କଟି।
ଆଉ ତାହେଲେ ଭାଇ ତାହେଲେ ଭାଇ ଆପଣ ଗଞ୍ଜାମ ଡିଷ୍ଟ୍ରିକ୍ଟ କିଏ ବୁଲିବାକୁ ଆସିଛନ୍ତି କି?
ହଁ ଭାଇ, ବ୍ରହ୍ମପୁର ମୁଁ ଯାଇଛି ବହୁତ ଥର ଯାଇଛି।
ଆଉ ଭାଇ, ତାହେଲେ ଆମର ଗଞ୍ଜାମ ଡିଷ୍ଟ୍ରିକ୍ଟରେ ପ୍ରସିଦ୍ଧ ଶକ୍ତିପୀଠ ହେଲା ମା ତାରାତାରିଣୀ ମନ୍ଦିର।
ତାର ତାରିଣୀ ମନ୍ଦିର ଯାଇଛି, ଭାଇ ଚିଲିକା ଯାଇଛି।
ହଁ ଚିଲିକା ହଁ ଗୋଟିଏ ଅଦ ବହୁତ ବଢ଼ିଆ ବଢ଼ିଆ ଜାଗା ବି ମଧ୍ୟ ଅଛି ଗଞ୍ଜାମରେ
ଗଟେ ଗୋଟେ ଆଉ ଚିଲିକା ଆଉ ବ୍ର୍ମପୁରରେ ଆଉ। କହିଲା ଆ ବାଣପୁର ଯାଇଛି ମା ସରି ସରି ବାଲୁକା ହଁ ହଁ। ହଁ ବାଲୁଗାଁ ଏଇା ବାଲୁଗାଁରେ ବାଣପୁର ବି ସେଇ ମା ଭଗବତୀ ବି
ଆ ଆପଣ ଜାଣିଛନ୍ତି କି ଚିଲିକାକୁ ବର୍ଷକୁ ପ୍ରାୟ ମାନେ ହଜାର ହଜାର ମାନେ ପକ୍ଷୀ ମାନେ ସେଟା ବିହଙ୍ଗ ମାନେ ପୁରା ଆସିଛନ୍ତି ଶୀତ ଦିନେ। ମାନେ ବିଦେଶରୁ ମଧ୍ୟ ମାନେ ସାରା ଇଣ୍ଡିଆ ନାଇ ମାନେ ସାରା ୱର୍ଲ୍ଡ ବିଶ୍ୱ ରୁ ଆସିଥାନ୍ତି। ତାପରେ ଶୀତଦିନେ ଭାରି ସେଇଟା ମାନେ ରୋମାଞ୍ଚକ ମାନେ ଦେଖିବାକୁ ଭାରି ମାନେ ମନୋରମ ଦୃଶ୍ୟ।
ନିହାତି ନିହାତି ନେଚୁରଲ ପ୍ଲେସ ନା ବହୁତ ବଢିଆ ଲାଗେ। ଯେ ମୁଁଥରଠେ ଯାଇଥିଲି ଆମ ଡଙ୍ଗା ନ ଆମ ଅଫିସ ବାବା ଯୋଉଥିରେ ସର୍ଭିସ କରନ୍ତି ତ ବର୍ଷକୁ ଥର ଟିକେ ଯେମିତି ମିଳେ ଭ ଆରଏସ୍ ମିଳେ। ସେମାନେ କେ ଯାଆନ୍ତି ବୁଲିବା ପାଇଁ। ତ ସେଇଥିରେ ଯାଇଥିଲୁ ଚିଲିକା ଆମେ ଥରଟେ ଯାଇଥିଲୁ ଆମ ଡଙ୍ଗା କଣ ହେଇଛି ବନ୍ଦ ହେଇଗଲା। ମଝିରେ ଠିକ ନା ସେ ଯୋଉ ନାଉରିଆ ଭାଇ ଜଣକ ସିଏ ସେଠୁ ଓହ୍ଲେଇକି ଦଳରୁ ଦଳ କାଢିବ ବୋଲି ସେ ବ୍ଲେଡ ରୁ ସେ ବାହାରିବାକୁ ଓହ୍ଲେଇଥିଲେ। ମୁଁ ଦେଖିଲା ବେଳକୁ ସେ ପୁରା ଓହ୍ଲେଇକି ଚାଲୁଛନ୍ତି। ମୁଁ କହିଲି ଆଉ ଏଠି ଏତେ କମ ପାଣି ନା ନା ହଁ ଏଇ ଜାଗାରେ। କଣ ପାଣି କିନ୍ତୁ ଏଠି ଚୋରାବାଲି ଅଛି ଆମେ ଜାଣିୁଛୁ ବୋଲି ଆମେ ଟିକ ଟିକେ ଚାଲୁ ମୁଁଇଠୁ କହିଲ ମୁଁହ୍ଲେଇବି ନାାଇଁ ହଁ ଓହ୍ଲେଇବ ଗୋଡ ଯଦି ଇଏ ହେଇଯିବ ଭିଡି ନବ ତମେ ଓହ ହନି କହିଲ ମୁଁ ଏଠେିଦି କ କହିଲଉ ହଉ ହଉ ଓହ୍ଲାଉଛି ଏଇପଟ ଦେଖି ଆଉ ଯେମିତି ଓହ୍ଲେଇ ପଡ଼ିଚ ତଳୁ ଖାଲି ବାଲିଗୁରଡ଼ା ଯେମତି ମାନେ ଚାଲିଲା ଭଳିଆ ଲାଗିଲା ବାଲିଗୁରା ଯେମତି ଗୋଟେ ଗଡା ପଶିଗଲା। ଏଇଠୁ ସାଙ୍ଗେ ସାଙ୍ଗେ ଡେଇ ପହିଲୁ ଦେଢ ଡାକୁଢଡିିଲି କିଲ ନା ନାଇଁ ଆଉ ଓହ୍ଲେଇ ବିନି। ସେଇଠୁ ତାର ସଫା କରିକି ଆସିଲଥିଲା ସେ ଲୋକାଲ ନା ସେ ଜାଣିଛନ୍ତି। ବଢିଆ ଜାଗା କିନ୍ତୁ ଚିଲିକା ତାର ତାରିଣୀ ବି
ହଁ ତାର ତାରିଣୀ ତ ଆପଣ ଜାଣିଥିବଥିବେ।
ହଁ ଭାଇ ପାହାଚ କେତେଟା ଭାଇ ସିଓର ଯା ଏକ୍ଜାକ୍ଟଲି ଜାଣିନି।
ପାହାଚ ହେଲା ଏଇ ତାରତାଣୀ ଏକ ରହସ୍ୟମୟ ମନ୍ଦିର କାହିଁକି ନା ତାରତାଣୀ ଆମେ ତ ତାରତାଣୀ ପାଖ ଏରିଆ ପିଲା ମାନେ ତାରତାଣୀ ମନ୍ଦିରରୁ ଆମ ଗାଁ ଦୂରତା ହେଲା ଦୁଇରୁ ତିନି କିଲୋମିଟର କାହିଁକିନା ଆମେ ଜାଣିଛୁ ମାନେ ସେଇଠି ଘଟଣାଟା କେମିତି କଣ ଆମେ ଜାଣିଛୁ। ତାରାତାଣୀ ହେଲେ ଭାଇ ଗୋଟିଏ ବାପାର ଦୁଇ ଝିଅ ଥିଲା ହେଲେ ସେ ଦୁଇ ଝିଅ ମାନେ ସେଇ ଯେଉଁ ଯେଉଁ ପାହାଡ଼ରେ ମା ଉପସ୍ଥିତ ନୁହଁନ୍ତି କି
ଆଜ୍ଞା ଭାଇ।
ସେ ପାହାଡ଼କୁ ସେଇ ଦୁଇ ଝିଅ ଖେଳିବାକୁ ଯାଇଥିଲେ।
ଆ ଆଚ୍ଛା।
ଖେଳିବା ସମୟରେ ଗୋଟିଏ ଝିଅ ନାହିଁ। ଖେଳି ଖେଳୁ ପାହାଡ଼ିରୁ ତଳେ ପୋଡ଼ିଯାଇଥିଲା।
ଆଚ୍ଛା।
ହେଲେ ସେଇ ସିଏ ଯେତେବେଳେ ତଳେ ପଡ଼ିଯାଇଥିଲା ହେଲେ ମା ସେ ଠାରେ ଆବିର୍ଭାବ ହୋଇ ସେଇ ଯେହେତୁ ଗୋଟେ ଭଉଣୀ ମରିଯାଇଛି।
ହଁ।
ଏବଂ ଆଉ ଗୋଟେ ବଟଣି ଆଉ ଗୋଟେ ଭଉଣୀଙ୍କ ଦେହକୁ ଆସି
ହୁଁ ହୁଁ ହୁଁ।
ସେ ସେଠାରେ ଦେବୀ ରୂପରେ ମାନେ ଉପସ୍ଥିତ ହେଯାଇଥିଲେ ଏଇଟା ହେଲା ଆମର ମାନେ ଅନ୍ଧ ବିଶ୍ୟାସ ବା ଲୋକଙ୍କର କଥା ଅନୁସାରେ। ମାନେ ଆଉ ପୁରାଣ ଅନୁସାରେ ଯଦି ଦେଖିବା ମାନେ ପୁରାଣ ଅନୁସାରେ ରେ ଦେଖିବା ମାନେ ମାନେ ଗୋଟେ କେଉଁ ଗୋଟେ ମା କାଳୀଙ୍କର
ଆଜ୍ଞା।
ମା କାଳୀ ନା କେଉଁ ଦେବୀଙ୍କର ଯେତେବେଳେ କିଏ ବଧ କରିଲା ପ୍ରାୟ ଗୋଟିଏ ହାତ ଗୋଡ଼ ଯେଉଁ ଜାଗାରେ ପଡିଛି ହାତ ଗୋଡ ମାନେ ଶରୀରର ଯେକୌଣସି ଅଙ୍ଗ ହଁ ମା ସତିଙ୍କର
ବଧ କଲାବେଳକୁ ପଡିଥିଲା କଳେ। ଆଜ୍ଞା।
ଯେଉଁ ଜାଗାରେ ପଢ଼ୁଛି ସେଠାରେ କି ସେହି ଜାଗାରେ ଗୋଟେ ଗୋଟିଏ ଶକ୍ତିପୀଠ ହେଉଛି। ଆ ମାନେ ପୁରାଣ କହିବା ଅନୁସାରେ ସେଇ ମାନେ ସେୟା ହିଁ ଠିକ୍ ମୁଁ ଭାବୁଛି ଯାହା ତ ସେଥିଁ ମୁଁ ସେଟା ହିଁ ନବ